ହ୍ୟାଲୋ ହଁ ମୁ ଖଲି କାଟିଦେଲେ ସେତେବେଳେ।
ନାଇଁ ମୁଁ କାଟିନି ଏଇଟା ବାର ବାର କଟି ଯାଉଛି ମୁଁ ତ ପୁଣି ବାହାରେ ଆସିକି ଯୋଉ ମଶା କାମୁଡୁଛନ୍ତି ଯେ। ଲ ବାହାରେ ଆସିକି ବୁଲିକି କ ହଉଛି ଟିକେ ଘକୁ ଗଲେ ବେଳକୁ ନେଟ
ମୁଁ ଯେତେ ବି ବାହାରକୁ ଆସିଲି ପୁଣି କଥା ହଉଛି ପୁଣି।
ତମର କେତେଟା ଟ୍ୟାକ୍ସ କମ୍ପଲିଟି ହେଲାଣି?
ଏଇଟା ତ ଚାଲଛି। କେତଟା ଦଶ ଦସଟା ନା ଏଗାରା ଟା।
ଓହୋ ଆଉ ରଜ କେମିତି କଣ ସେଲିବ୍ରେଟ କଲ?
ରଜ ମୁଁ ସେଇ କଥା ଏ ବି ପଚାରୁଥିଲି ରଜ ସେମିତି କିଛି ନାହିଁ ଖବା ଆସ ହଁ ସଜା ବାଜ ଲ ସେମିତି ମେହେନ୍ଦୀ ଫେହେନ୍ଦୀ ଲଗେଇକି ବସିଥିଲୁ ସକାଳେ ସେମିତି ଫାଷ୍ଟ ରଜ ଦିନ ଟିକେ ମନ୍ଦିର ଫନ୍ଦିର ଯାଇକି ଆସିକି ତ ଖରା ଯେମିତି ହଉଛି ତ ଥିଲୁ ଥିଲା ପରେ ଚାରିଟା ବେଳେ ତ ବର୍ଷା ହେଲା କୁଆଡେ ଯାଇହେଲାନି।
ଓହୋ ଭ।
ତାପରେ ସେକେଣ୍ଡ ର ଦିନ ସେମିତି ବି କୁଆଡେ ଯାଇନୁ ଏଇ ସନ୍ଧ୍ୟା ବେଳକୁ ଏଇଠି ଗୋଟେ ରଜ ମହୋତ୍ସବ ହଉଛି ସେଇଠି ଛୋଟ ଛୁଆଙ୍କର ଡ୍ୟାନ୍ସ କମ୍ପିଟିସନ ହଉଥିଲା ସେଇଠିକି ଯାଇଥିଲୁ ଆଉ ଥାର୍ଡ ରଜ ଦିନ ତ ସେମିତି ବର୍ଷା ହେଲା। ଆଉ କୁଆଡେ ବି ଯାଇନି।
ଓହୋ ନାଇଁ ଫାଷ୍ଟ ରଜ ଦିନ ସେଇ ସକାଳେ ଏତେ କିଛି ସଜ ଗରମ ତ ଯୋଉ ହଉଛି। ଯାଇ ନଥିଲୁ ଭାବିଥିଲୁ ରେ ବାହାରିକିନା ଯିବୁ ଦୋଳି ଫୋଳି ଖେଳତେ ଦେଖିଲା ବେଳେ କୁ ରାତିରେ ବର୍ଷା ହେଲା ବସିଲୁ ତାପରେଚାରିଲୁ ଆଉ ସେକେଣ୍ଡ ରଜ ଦିନ ଆମର ଏପଟେ ମାମୁଁ ଘରେ ଚାରି ଦିନ ରଜ ହେଲା।
ବାହାରେ ବହୁତ ମଶା କାମୁୁଡିଛନ୍ତି।
ମୁଁ ପା ସେଇ ବାହାରେ ବଇଛି ମତେ ପମ ଖୁଡି କହୁଛନ୍ତି, ଆଉ ରହିଲା ଆଉ ତିନି ଦିନ ଆଉ ତିନି ଦିନ ଯାକ ବୁଲୁଛୁ ଭଲସେ ବର୍ଷାଫର୍ଷା ହେଇନି।
ଆଛା ଆଉ ପିଠା କଣ ଖାଇଚ?
ପିଠା ଖାଇଥିଲୁ ଏଣ୍ଡୁରି ପିଠା ଖାଇଥିଲୁ ପୋଡ ପିଠା ଆଉ ଚକୁଳି, ଆଉ ଏଇ କାକରା ହେରିକା ଖାଇଥିଲୁ, ତମେ?
ହଁଅ-ଅ ସେମିତି ଆମର ଏଣ୍ଡୁରି ପିଠା ହେଇଥିଲା ଆଉ ଇଟିଲି ତରକାରୀ ଆଉ, ଆଉ ଲାଷ୍ଟ୍ ରଜ ଦିନ ବରାଫରା ହେଇଥିଲା। ଆମର ତ ଏଇଠି ମାର୍ କେଟ୍ ଯେହେତୁ ପାଖରେ ଆମର ଏଠି ସବୁ ମିଳିଯିବ କୋଉ ମାନେ କଣ ସାଙ୍ଗେସାଙ୍ଗେ ଧର ଏଇଟା କହିଲୁ ଏଇଟା ସାଙ୍ଗେସାଙ୍ଗେ ପଳେଇ ଆସିଲା ସାଙ୍ଗେସାଙ୍ଗେ କଣଟେ କହିଲୁ ସେଟା ସାଙ୍ଗେସାଙ୍ଗେ ପଳେଇ ଆସିଲା ଆମର କିଛି ଜିନିଷ ପାଇଁ ଏତେ ଇଏ ନାହିଁ।
ପ୍ରୋବଲେମ୍ ହୁଏ ଯାହା ବିି ଚାହିଁବୁ ସାଙ୍ଗେସାଙ୍ଗେ ପାଞ୍ଚ ମିନିଟରେ ପଳେଇ ଆସିବ। ଅଁ ତମେ ରଜ ସେଲିବ୍ରେଟ୍ କୋଉଠି କଲ? ମାମୁଁ ଘରଟା କୋଉଠି?
ଓ ଆନନ୍ଦପୁର, ନାଇଁ? କେଉଁ
ଆଉ କେ ଉଁ ଝର ସାଇଟରେ ଏତେ ଭଲ ରଜ ସେଲିବ୍ରେସ୍ ସନ ହୁଏ। ସେପଟେ ଅଛନ୍ତି ଆମର ରିଲେଟିଭ୍ ସେପଟେ ଭଲ ରଜ ସେଲିବ୍ରେସନ୍ କରାଯାଏ।
ହୁଁ ଉଁ-ଉଁ ଆମର ଏପଟେ ହୁଏ ଭଲ।
ହୁଁ-ହୁଁ-ହୁଁ।
ଆମ ଚଣ୍ଡିଖୋଲରେ କଣ କିଛି ହୁଏନି ମୁଁ ସେଥି ଯାଆମାନେ ନା ଇଏ କରେ ମୁଁ ପଳେଇଆସେ ଏପଟକୁ।
ଆଛା, କାହିଁକି ଚଣ୍ଡିଖୋଲ ତ ପିଲା ବୁଲିବା ପାଇଁ ଯାଉଛନ୍ତି ତମେ କଣ କହୁଛ କିଛି ନାଇଁ, କିଛି ନାଇଁ।
ମାଡି ମାଡି କଣ ପାଇଁ? ଯୋଉ ଆମର ହୁଏ କଣ ସେଟା? କଣ ଗୋଟେ ହୁଏନା କଣ ସେଟା ଯୋଉ ବିମାନ ଯାଆନ୍ତି, ସେ ହଁ ମେଲଣ। ସେଇ ମାଡ଼ି ମାଡି ସେ ମେଲଣର ହୁଏ ଆଉ କଣ?
ଚଣ୍ଡିଖୋଲରେ ପା ଆଉକଣ ବୁଲିବା ପାଇଁ କଣ ଅଛି ତ କି ମନ୍ଦିର ଗୋଟେ ନା?
ମହାବିନାୟକ ମନ୍ଦିର ଅଛି ଚଣ୍ଡୀ ମନ୍ଦିର ଅଛି ବନଦୁର୍ଗା ମନ୍ଦିର ଅଛି।
ତ ମହାବିନାୟକ ମନ୍ଦିର ତ ସମସ୍ତେ ଯାଉଛନ୍ତି ବୁଲିବା ପାଇଁ ତମେ କହୁଛ କିଛି ନାହିଁ।
ହଁ ମାନେ ସେମ୍ ମନ୍ଦିର ଅଛି ମାନେ ଧର ପର୍ବପର୍ବାଣୀ ହେଲେ ସେମିତି କିଛି ନାହିଁ, ଦୁର୍ଗା ପୂଜାଟେ ହଉ କି ଗଣେଶ୍ ପୂଜା ହଉ ଯେମିତି ବଡ ଆକାରରେ କରନ୍ତି ଗୋଟେ।
ନାଇଁ ଆମର ତ ଏପଟେ ସବୁ ବଡ ଆକାରରେ ହେଇଗଲାଣି
ହଁ ସେପଟେ ହେଇଗଲାଣି ଆଉ ଏପଟେ ହଉନି ଏଠିିକାଲି ରାସ୍ତା ଭାଙ୍ଗି କିନା ଚାଲେଇଛନ୍ତି କାମ
ଆଉ ଆଉ ତମ ଘରେ କିଏ କଣ କରୁ
କିଛି ନାହିଁ ଆମର
ଆଜ୍ଞା
ଆମର ବାପା ବିଜନେସ୍ କରନ୍ତି
ଅହୋ
ହୁଁ ତମର
ହଁ ମର ସେୟା
ହୁଁ ହୁଁ
ହଁ ତମର କଣ ଇଚ୍ଛା ଅଛି ହଁ ମାନେ କରିବାକୁ
ଏମ ଲାଇନ ଉପରେ ଯିବା ପାଇଁ
ଆଛା
ବ୍ଲଗିଙ୍ଗ କରେ ହଁ କରେ ଯିବା କଥା ଯାଅ ଏଇ ଏବେ ରିସେଣ୍ଟ କି ମାନେ କନଟିନିଉ କରୁଛି ଛନ୍ତି ତିନି ହଜାର କେତେ
ଭଲ ତ ପେମେଣ୍ଟ ପେମେଣ୍ଟ କିଛି ଆସି
ମନିଟାଇଜିଂଗ ହେଇକି ଜୁଲାଇ ରେ ମନିଟାଇଜିଂ ହବ ଆଇଡି
ହ ହୋ
ମାନେ କି ବ୍ଲଗ କରୁଛ ଟ୍ରାଭେଲିଂ ବ୍ଲଗ ନା
ନାନା ମିନି ବ୍ଲଗ୍ ଡେଲି ବ୍ଲଗ୍ ପାଇଁ ଲାଇଫ ଷ୍ଟାଇଲ ଉପରେ ଆଉ
ହଉ କେବେ ଚଣ୍ଡି ଖୋଲ ଆସିବ ଫୋନ କରିବ ଆଉ ମୁଁ କହିଲି କେବେ ଚଣ୍ଡି ଖୋଲା ଆଡେ ଆସ ସମୟ ବି ନାଇଁ ବୁଲି କେତେ ଯିବା ହୁଁ ଆସକେବେ ଗୋଟେ ବୁଲିବା
ହୁଁ ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି। ହଁ ତମ ଘରେ କଣ ହେଇଛି ନନ୍ଭେଜ ନା ଭେଜ ନା କଣ?
ନାଇଁ ଆମର ସଣ୍ଡେ ରବିବାର ଦିନ କେହି ଖାଆନ୍ତିନି ଆମ ରବବାର୍ କେଇ ଆମିଷ ଖାଆନ୍ତିନି ହାଁ
ଆଁ ଉଁ ତମ ଟା ଆଉ କେମିତି ଅଛି
ଆମର ଆଜି ହେଇ ଲା ମାଛ
ହଉ ଦିଅ
ହାଲୋ ହୁଁ ଉଁ
କୁହ ଆଉ କଣ କଉଛ ରତ୍ ଥଯାତ୍ରା ମାନେ କୁଆଡୁ କଣ ବୁଲିଛ ରତ୍ ତାତ୍ରା ହଉ କି ବାହୁଡା ଯାତ୍ରା ରେ ହଉ
କୁଆଡେ କୋଉଠିକି ନେଇ ଆମର ତ ନାଇ ପୁରୀ ତ ସେମିତିରେ ମୁଁ କେବେ ଯାଇନି ଆମର ଏଇଠି ଅଛି ଇ ମାନେ ର
ଅ ହ ଉଁ
ଆରେ ସେ ଭିତ୍ରେତ୍ ନା ବଉତ୍ ତମେ ଯମେତିରେ ଘରେ ବସିକି ଟିଭି ଦେଖିଛ ଭଲ ଭାବରେ ଦେଖି କରୁଛୁ ସେଠିକିଇଁ ସେଠି ସେଠି ଜମା କିଛି ଦେଖିପାରିବନି ଛାଆ
ଓଲଟି ଯିବା ଆଉରି ପେସେଣ୍ଡ୍ ହେଇ
ହେତ୍ ହଁ ତ
ଆଉ ସେବେନେ ସେଇ ଟାଇମ୍ ଏ ହଟେଲ ମାନଙ୍କର ଚାର୍ଜ ସତି ବାହାରି ପଡି ଯୁ
ହଁ ହ ଆଉ ସେମିତି। ଏ ଆଉ ଆମର ଏଇଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି ଯାହା ସେଇ। ସେଠି କରାଯାଏ ଆଉ ସେଇଠି ଅଳ୍ପ ଛୋଟ ଗୋଟେ କରାହଇକ
ଟ ରଥଯାତ୍ରା ବାହୁଡା ଯାତ୍ରା ଭଲ ଭାବରେ ହୁଏ ଆମର ସେଇଠି ସବୁ ଦେଖ
ନାଇଁ ଆମର ଏଇଠି ମନ୍ଦିର ଅଛି ଆଗରୁ ଗୋଟେ ଛୋଟ ମନ୍ଦିରଟେ ଥିଲା ଏବେ ଗୋଟେ ବଡ ଆକାରରେ ମନ୍ଦିର ବି ଭଲ ମନ୍ଦିରଟେ ହେଇଛି ମନ୍ଦିରରେ ସେଇଠି ଏ ରଥଯାତ୍ରା ଗୋଟେ ଆମର ଏଠି ଗୋଟେ ରଥ ହୁଏ ଆଉ ଗୋଟେ ରଥରେ
ହୁଁ ଆମର ବି ସେ ଗୋଟେ ରହତା
ହୁଁ ସେଇଟାକୁ
ଶାନ୍ତି ମଳକ ଜଣତ ହ
ଆଁ ହ ତମେ ତ ଏବେ କହିଲ କିଛି ପର୍ବ ପର୍ବ ପାଣ ହଉନି
ଗ କଣ କହିଲେ?
ତ ମୁଁ କହିଲି ଏବେ ତ କହିଲା କିଛି ପର୍ବ ପର୍ବାଣି ହେଇକି ହୁଏନି ବୋଲି
ମାନେ ଚଣ୍ଡିଗଲେ ହୁଏନି ମୁଁ ପଳେଇଆ ସବୁ ମାମୁ ଘର
ହୁଁ ମାମୁଁ ଘରେ କିଏ ସବୁ ଅଛନ୍ତି।
ଅଛନ୍ତି ଆଈ ମାମୁ ମାଇ ତାଙ୍କର ଝିଅ ଟେ ଏଠ
ହୁଁ ହୁଁ। ଆ
ମାମ ଭାଇ ଅନୁଗୁଣ୍ଡା ରହନ୍ତି ତାଙ୍କର ସେଠି ଚାକିରି କରୁଛନ୍ତି ଆଉ ଘରେ ଏକା ଆଈ ରହନ୍ତି ଆଉ।
ଏକୁଟିଆ ଆଈ କେମିତି କଣ କରୁଛନ୍ତି।
ହ ହୁଁ ଅଛନ୍ତି ଆ ଯ ସେ ଟିକେ ମାନେ ଷ୍ଟ୍ରଙ୍ଗ ଅଛନ୍ତି କରିପାରୁଛନ୍ତି ଜିନିଷ କାମ
ହେଲେ ବି ସେ କୋଟିଆ ପୁରରା ହେଇଯାଉଥିବ ନା
ହଁ ମାନେ ନା ଆମ ଘର ପଛର ଟା ଆଉ ଘର ଅଛି ନା ସେଠିକେ ଭଡା ଦେଇଛନ୍ତି ଘର ସେମାନେ ଯୋଉ ଭଡା ରହିଛନ୍ତି ସେମାନେ ଟିକେ ମିଶାମିଶି କରନ୍ତି ଆଉ।
ହୁଁ ଯେତେ ହେଲେ ବି ଗୋଟେ
ହୁଁ ଯାହାେଲେ ଏକୁଟିଆ ଲାଗୁଥିବ। ତାପରେ ସେ ବୁଲାବୁଲି ବି କରନ୍ତି ତାଙ୍କ ତାଙ୍କ ବାପ ଘର କେତେବେଳେ ପଳାନ୍ତି। ତି ନହେଲେ ମୋ ମାଉସୀ ଘର ହୋଉ ନହେଲେ ଆମ ଘରକୁ ହୋଉ। ଯାନ୍ତି ସବୁ ଆଡେ ବୁଲି ଆସନ୍ତି ଆଉ।